ହାଲୋ ଚ୍
ହଁ ସାର୍ କୁହନ୍ତୁ।
ତମେ ଯେତେ ଫ୍ରି ଥିବେ ମତେ କିଛି ଆମର୍ ଟପିକ ଉପରକୁ କରିଥିଲ।
ହଁ ହେଲାନି
ତ ଆଜିର ମୁ କହୁଚି ଖାଦ୍ୟ ଉପରେ, ଯୋଉ ଆପଣଙ୍କୁ କଣ କଣ ସବୁ ପସନ୍ଦ। ଆଉ କଣ କ ରୋଷେଇ କରିପା ସେ ସବୁ
ଦେଖନ୍ତୁ, କହିବାକୁ ଗଲେ ଖାଦ୍ୟ ଉପରେ ଗଲେ ମତେ ତ ହଉ ମାନେ ଫାଷ୍ଟ୍ ଫୁଡ୍ ଜିନିଷ ହିଁ ପସନ୍ଦ ଲାଗେ। ଆ ଯେମିତି ବାହାର ଜିନିଷ। ଆଉ
ହ
ଆଉ ରହିଲା ରୋଷେଇ କଥା। ରୋଷେଇ ମୁଁ ନିଜେ ନର୍ମାଲ ହିଁ କରିଦିଏ।
ହୁଁ
ତ ଆପଣଙ୍କୁ? ଯଦି ଆସେ ପସନ୍ଦ ତ ଦେଖନ୍ତୁ। ଖାଇବା ଜିନିଷ ଉପରେ ଏମିତି କିଛି ପସନ୍ଦ ନାହିଁ। ଖାଇବା ସମସ୍ତିଙ୍କି ଭଲ ଲାଗେ।
ହୁଁ ହୁଁ
ମତେ ମସ୍ରୃମ ହିଁ ଟିକେ ଭଲ ଲାଗେ।
ଡ୍ଝ୍
କଁ କହିବି?
ହାଲୋ ମୁଁ କହିଲି କଣ କଣ ରୋଷେଇ କ ଭଲ ଲାଗେ?
ଲୋ।
ଶୁବୁନି କି? ହୁଁ।
ରୋଷେଇ କରିବ।
ହୁଁ।
ରୋଷେଇ କରିବାକୁ ରୋଷେଇ କରିବା ମତେ ଭଲ ଲାଗେନି।
ଏମିତି କଣ ପାଇଁ?
ନାଇଁ ରୋଷେଇ ରୋଷେଇ ଆସିଲେ ଭଲ ଲାଗିବ ରୋଷେଇ ମୁଁ ଯୋଉ ଯୋଉ ଜିନିଷ ଜାଣିଥିବି। ମ ସେଇଟା କରିବାକୁ ମାନେ ଭଲ ଲାଗେ। ଯୋଉ ଜିନିଷ ଜାଣିନଥିବି ତ ତାକୁ କେମିତି କରିବି? ନର୍ମାଲ ରୋଷେଇଁ କରେ।
ଆହ ଯେମିତି
ଯେମତି ଭଜା ଭଜା, ସନ୍ତୁଳା। ଆ ଡାଲି ଭାତ ତାପରେ ସବୁ ଚଟନୀ। ଆଉ। ଅଁ ପକୋଡ଼ା। ଆ ଚିକେନ୍ ତରକାରୀ ବି ଆସେ ଏମିତି ଟିକେ ଟିକେ।
ଆଚ୍ଛା ତମେ ଜାଣିଛ ପୋ ଯୋଉ ଆମର ମାଛ ତମେ ଜାଣିଛ ମାଛ୍ ହଁ ଆସେ ଆ ରେସିପି ଟା ଟିକେ କହିବେ? ତାକୁ କେମିତି ପ୍ରସ୍ତୁତ କରାଯାଏ ସେ ବିଷୟରେ ବିବରଣୀ ଦେଇପାରିବେ?
ହଁ।
ଏରା ଦିଅନ୍ତୁ।
କହିଥିଲେ ତମକୁ ପ୍ରଥମେ ମାଛ ଆଣିବୁ ମାଛକୁ ଆଣିଲା ପରେ ମା ମାଛକୁ ସଫା କରିଦବା ତ ମାଛକୁ କାଟିକି ସଫା କଲା ପରେ।
ଆ ସେ ବି ଆଚ୍ଛା ଯୋଉ ଆ ମାଛକୁ ଆଣିଲା ପରେ କାହିଁକି ସଫା କରାଯାଏ? ସେମିତି ପକେଇଦେଲେ ହବନି କି?
ହେଁ ତାର କାତି ଥାଏ ନା। ସେ ଭଲ୍ ଲାଗିବନି, ହୁଁ। ତାକୁ ସଫା କରିକି ହିଁ ହିଁ ରୋଷେଇ କରାଯାଏ ତ କାତି ଫାତି ସବୁ। କାଢିକିରି ତାକୁ ଭଲ୍ ଭାବେ ଧୋଇକିରି। ସେମିତି ଆଣିକିରି ଖାଇ ହି ଖାଇ ହବନି।
ଆଚ୍ଛା ଆଚ୍ଛା ଛି
ଆ ଆଗେ ଖାଉଥାନ୍ତି।
ହୁଁ ମୁଁ ବି ସେଇ କଥା ଭାବୁଥିଲି।
ତ ଏବେ ଯୁଗ ଚେଞ୍ଜ ହେଇ ହେଇଯାଉଛି ନା।
ହୁଁ ହୁଁ। ତ ଆପଣ କୁହନ୍ତୁ କେମିତି ରୋଷେଇ ଆମର ଆପଣ କେମିତି ପ୍ରସ୍ତୁତ କରନ୍ତି?
କହୁଛି ମାଛ କୁ ଭଲ ଭାବେ ସ ସଫା କରିଦବା ତାପରେ ତାକୁ ଆଣିକି ମେରିଟେସନ ପାଇଁ ରଖିଦବା ଯେମିତି ହଳଦୀ, ହଳଦୀ ଅ ଲଙ୍କା ଗୁଣ୍ଡ। ଆଉ ଲୁଣ ମସଲା।
ହୁଁ।
ମସଲା ପକେଇକି ତାକୁ ମାନେ କେତେ ଦଶ ମିନିଟ୍ ପନ୍ଦର ମିନିଟ୍ ଖଣ୍ଡେ ଗୋଳେଇକି ରଖିଦବା ମେରିଟେସନ କରିକି ତା ପରେ ଆ କଡେଇରେ ତେଲ ପ ପକେଇବା ତାପରେ ଗୋଟେ ଗୋଟେ ମାଛକୁ ଭାଜିକିରି କାଢିବା। ତ ଭାଜିକି କାଢିଲା ପରେ ଆମେ ତରକାରୀ ପାଇଁ ପ୍ରସ୍ତ ପ୍ରସ୍ତୁତ କରିବା ଦେଖନ୍ତୁ ପ୍ରଥମେ ତାର ଗୋଟେ ମସଲା ଆମେ ତିଆରି କରିବା ଅଦା ରସୁଣ, କଞ୍ଚାମରିଚ, ପିଆଜ, ଅ ଜିରା ଆଉ ସୋରିଷ। ଏଇସବୁ ପକେଇକି ଗୋଟେ ମାନେ ଗ୍ରାଇଣ୍ଡିଙ୍ଗ୍ କରିଦବା। ହ୍ୟାଲୋ
ହୁଁ।
ତ ଗ୍ରାଇଣ୍ଡିଙ୍ଗ୍ କଲା ପରେ ମସଲା ଆମର ପ୍ରସ୍ତୁତ ହେଇଯିବ ତାପରେ ଆଣିବା ତେଲ ପକେଇବା ସେଥେରେ ଅ ଗୋଟା କରେଇ ବସେଇବା କିଛି ବି ପାତ୍ର ଗୋଟେ ବସେଇବା ରୋଷେଇ କରିବା ଆଗରୁ, ସେଥିରେ ତେଲ ପକେଇବା ତାପରେ ସୋରିଷ ତାପରେ ସୋ ସୋରିଷ ଟା ଫୁଟି ଗଲା ପରେ ପିଆଜ ପକେଇବା।
ଆଚ୍ଛା
ପିଆଜ ଟା ମାନେ ଟିକେ ବ୍ରାଉନ ହେଇକି ଆସିଲା ବସୁକୁ ସେଥିରେ ଯୋଉ ମସ ମସଲା ଟାକୁ ଆମେ ଗ୍ରାଇଣ୍ଡିଙ୍ଗ କରିଥିବା ସବୁ ପକେଇକି ରସୁଣ, ଅଦା ଆଙ୍ଗା ତ ସେଇ ସବୁକୁ ସେ ପିଆଜରେ ପକେଇକିରି ତାକୁ ଅଁ ଟିକେ କଷିବା, ତାକୁ କଷିଲା ପରେ ହଳଦୀ ଗୁଣ୍ଡ, ମରିଚ ଗୁଣ୍ଡ, ଲୁଣ, ମସଲା ଆଁ
ହୁଁ
ପକେଇକି ତାକୁ ଭାଜିବା ତାପରେ ସେଟା ଟିକେ ଭାଜି ହେଇଗଲା ପରେ ସେଥିରେ ଟମାଟୋ ପକେଇକି ତାକୁ ଭାଜିବା, ଭାଜିଲା ପରେ ଆମର
ଆଚ୍ଛା
ତାପରେ ହ୍ୟାଲୋ
ହୁଁ ହୁଁ କୁହନ୍ତୁ।
ସାର୍ ଶୁଭୁଚି?
ତାପରେ ସେ ମସଲା ଟା ଯୋଉ ଭାଜିବା ସେ ଟମାଟୋ ପକେଇକ ଭାଜିବା। ଲୁଣ ହଳଦୀ ସବୁ ପକେଇଦବା। ତାପରେ ଯୋଉ ମସଲା ପାଣି ଟା ଥିବ ସେଟା ଟିକେ ଟିକେ କରିକି ମାନେ ମସଲା ଟାକୁ ଆପଣ ଯେତେ ମାନେ କରିକି ଭାଜିିବେ ଭାଜି ପାରିବ।
ଆଚ୍ଛା।
ହେଲା ତାପରେ ମସଲା ଟା ଭାଜି ହେଲା ପରେ ଯୋଉ ମାନେ ଆଳୁ ରଖିଥିବା ଆଳୁକୁ ସେ ମସଲାରେ ପକେଇ ତାକୁ ହେଲେ କସି କସିବା। ଆଳୁଟା ଟିକେ ସିଝି ଗଲା ପରେ ମାନେ ଅଳ୍ପ ପାଣି ଦବା। ଯଦି ମାଛ ଝୋଳ କରିବାକୁ ଚାହିଁବେ ତାହାଲେ ଅଧିକ ପାଣି ଦେଇପାରିବେ। ଯଦି ନର୍ମାଲ କରିବାକୁ ସମ୍ମାନୀୟ କରିବାକୁ ଚାହୁଁଥିବେ ତ
ଆଚ୍ଛା।
ତା ମୁତାବକ ପାଣି ଦେବେ ତାପରେ ପାଣି ଦେଲା ପରେ ମାନେ ପାଣି ଟା ଫୁଟି ଗଲା ପରେ ସେଥିରେ ମାଛ ଯୋଉ ଭାଜିଥିବା ସେ ମାଛ ଯାକ ପକେଇ ପକେଇବା ତାପରେ ଆଉ ଟିକେ ମାନେ ମସଲା ଛିଞ୍ଚି ଦବା। ତାପରେ ମାଛ ତରକାରୀ ପ୍ରସ୍ତୁତ।
ଆଚ୍ଛା ଆଛା। ବହୁତ୍ ନ
ମୁଁ ଏଇଭଳି ଭାବେ ଶିଖିଛି। ଆଉ ଆପଣଙ୍କ
ଚ
ଆଚ୍ଛା ମାଛ ପତ୍ର ପଡା କେମିତି କରାଯଏ ଜାଣିଚୁ?
ମାଛ ପତ୍ର ପଡା ଯୋଉଟା କିି ଆମ ଓଡିଆ ସଂସ୍କୃତିରେ ଆଉ ଆମର
ଆପଣ ଖାଇଛୁ
ହୁଁ
ବନେଇଛି ମଧ୍ୟ
ହଁ କୁହନ୍ତୁ ଦେଶି
ଆଚ୍ଛା ତାେହାଲେଲେ। ମୁଁ ଆପଣଙ୍କ କେମିତି ବସ୍ତୁ କରାଯାଏ। ଠିକ ଅଛି। ହ୍ୟାଲୋ। ହୁଁ। ପ୍ରଥମେ ତ ଆମର ଯୋଉ ଛୋଟ ଛଟ ମାଛ ଯେମିତି କେରେଟ ଠିକ ଅଛି ଆ ସେ ମାସକୁ ଧୋଇକି କାଢିଦବା।
ହଁ।
ସେଥିରେ ମସ ଲଗୁଣ୍ଡ ମସଲା ଗୁଣ୍ଡ ଅଦା ବଟା, ରସୁଣ ବଟା, ଆଉ ହଳଦୀ ଗୁଣ୍ଡ ଲୁଣ ସବୁ ମିଶେଇ ତାକୁ ଗୋଟେ ମାରିନେସନ୍
ହଁ।
ଆଉ ଏଥିରେ ଆଙ୍ଗୁଳି ତେଲ ପକେଇବାକୁ ପଡେ। ମାନେ ଯଉ ଆମ ହୁଁ କଞ୍ଚା ମାଛରେ ତେଲ ପକେଇକି ସେ ମେଡିସିନ ପ୍ରସ୍ତୁତ କରିବାକୁ ପଡେ। ଯୋଉ୍ ଗାଇ ତେଲ ଭିଜି ଯାଇଥିବ ଆଉ ଆମ ପତ୍ରପଡା ସେ କାହିଁକି ନା ଏଇଟା ପତ୍ରକୁ ଯେତ ପୋଡା ହବ ତ ତେଲେ ପଡିବ କି ନାହିଁ। ପୂର୍ବର ମ୍ୟାରିରେସନ୍ କରିବା ପୂର୍ବରୁ ତେଲ ପଡା ଯାଏ। ତେଲ ପକେଇକି ତାକୁ ଭଲସ ମାରିରେସନ କରାଯାଏ। ଫେରେ ତମ ଯାହାବି ଗୋଟେ କଦଳୀପତ୍ର ହଉ କିମ୍ବା କଖାରୁ ପତ୍ର ଯାଲେ ଆମର ପଢିବାକୁ ଆମର ଇଚ୍ଛା ଯାଇରେ ଆମ କହିବି ବହୁତ ବୋଇତାଳୁ ପତ୍ର, କଖାରୁ ପତ୍ର ଏରା ପଡ଼ିଲେ ବହୁତ ସ୍ୱାଦ ଆସେ। ଆପଣ ଟ୍ରାଏ କରିବେ ଥରେ ମୁଁ କ ଯାଉଛି।
ହଁ।
ପ୍ରଥମେ ତ ସେ ଯୋଉ ମେ ମାସକୁ ଆମର ପତ୍ର ପତ୍ରରେ ଗୋଟିଏ ପତ୍ର ତ ହବନି ଯେହେତୁ ଗୋଟେ ପା ଦଶଟା ପତର ଦରକାର ପଡିବ।
ହୁଁ।
ପତ୍ର ଉପରେ ପତ୍ର ଉପରେ ପତ୍ର ପତ୍ର ଉପରେ ପତ୍ର ଦେଇକରି ତାକୁ ଶତିଥିଲି ଗୋଟେ ନଇଆ ଆମର ନଈ ଗୋଟା ଆସୁଛି କୌଣ ସୂତା ଏ ବ୍ୟବହାର କରିବେନି। ହୁଏ ତ ଜିଆଇ ବାଧି ପାରେ ନାଇ ନଁ
ଆଚ୍ଛା।
ଏଇ ଦୁଇଟି ସାହାଯ୍ୟରେ ତାକୁ ଯୋଉ ଆମର ଅଙ୍ଗାର ଭିତରେ ଅଙ୍ଗାର ଭିତରେ ପକେଇକି ଚୁଲି ଭିତରେ ରଖାଯାଏ।
ଆଚ୍ଛା। କେତେ ଟାଇମ୍
ଏମତି କରିକି ପାଖାପାଖି ଅର୍ଧଘଣ୍ଟା
ହୁଁ।
ହଉ ଧନ୍ୟବାଦ ଭବଠ ହେଲା ପରେ ଆସ୍ତେ ଆସ୍ତେ କାଢିବେ କାହିଁି ନା ପତ୍ର ମଧ୍ୟ ସିଝି ଯାଇଥିବ ସେ ଫାଟି ଯାଇପାରେ। ଛ ଫାଟି ଯାଇପାରିବି ଯେତିକି ତମର ମାଲ ମଛ ସବୁ ତଳେ ପଡିଯିବ। ତ ତୁମେ ଧୀରେ ଧୀରେ ଆସତା ଆସେ ଗରି ଗାଡି ଆଉ ଏଥି ସହିତ ଆମର ମାଛ ପତ୍ର କଟା ଡି ଆଉ ଆପଣଙ୍କୁ କନଫର୍ମ କରିଦେ ପ୍ରତି ସୁଧି ଦଉଛି। ସଦେଶ ଲାଗିବ।
ଆଛା।
ତ ଆପଣ ଥରେ ଟ୍ରାଏ କରନ୍ତୁ ଥରେ ବନେଇକି ଦେଖନ୍ତୁ। ବହୁତ ବଲ ଲାଗଏ।
ଗ୍ୟାସ ହବ।
ଆଉ ସେ ତ ଆଣ କଣ କଣ ଖାଇବା ଭଲ ଲାଗେ ଟିକେ ଜାଣି।
ମତେ
ହୁଁ।
ଖାଇବାକୁ ହେଲେ ମତେ ଭାତକୁ ଛାଡିକି ଆଉ ସବୁ ପସନ୍ଦ ଲାଗେ।
କଣ ପାଇଁ?
ଭଲ ଲାଗେନି।
ଆଚଛା ଆଚ୍ଛା।
ଆପଣ
ମତେ ଯେତିକି ଦେଶୀ ଜିନିଷ ଖାଇବକୁ ଭଲ ଲାଗେ। ।
ଅ ଆପଣ
ଏ ଯ ଆମ ଟାଇ ସମପ୍ ହେଇାରିଛି ସମୟ
ହ ହଁ ହଁ।